ହାଲୋ।
କଁ କରୁଚୁ?
ଏଇ ବସିଚି।
ବସଚୁ।
ହୁଁ, ତୁ କଁ କରୁଚୁ, ଆଉ କିଏ ନା ସିଲେଇ ଆଜି ନାଇ ଆମ ଘରକୁ କୁଣିଆ ଆସିଚନ୍ତି ତ।
ଓହୋ କୁଣିଆ କିଏ ଲୋ?
ଏଇ ମୋ ପିଇସିକୁ ମୋ ପିଇସି ବାହେଇଚନ୍ ଯାଞ୍ଚୁନା ଏ ଯୋଉ ମୋ ବା ପାଙ୍କ ଭଉଣୀ ବଡ ଭଉଣୀ।
ଅ ହ।
ବଡ ପୁଅ ତା ବଡ ବୋଉ ତାଙ୍କ ନାତି ଆସିଚ।
ଓହୋ ଭଲ ଆଉ କୁଣିଆ ଆଉ ଆଜି ଆଇଟମ୍ କଣ?
ଆଇଟମ ଆଜି କଣ ଛତୁ ତରକାରୀ ହବ ବୋଧେ। ଡାଲି ହବ, ପାମ୍ପଡ଼, ଆମ୍ବ ଏଉଡ଼ା ଆଉ। ଆଉ କଁ ସାଧା ଆଜିତ ମଙ୍ଗଳବାର ସାଧା। ହୁଁ ସାଧା ଆଇଟମ।
ତ ପିଇସି କିଏ କିଏ କହିଲୁ ଆସିଚନ୍ତି ପିଇସି ପୁଅ।
ମୋ ବଡ ପିଇସି ତାଙ୍କ୍
ଓହୋ ଯିଏ ଏବେ ଯିଏ ମ୍ୟାରେଜ କରିଥିଲେ ନା?
ନା ନା ସିଏ ବାହାହେଲେଣି ପାଞ୍ଚ ବରଷ ତିନି ଚାରି ବର୍ଷ ହେଇଗଲାଣି। ଏବେ ଯିଏ ବାହା ହେଲା ସିଏ ହଉଚନ୍ତି ସାନ ପୁଅ।
ଓହୋ ତାଙ୍କର କଣ ପୁଅଟେ ନା କଣ ପା ପୁଅଟେ ନା ଝିଅଟେ?
ହୁଁ ପୁଅଟେ।
ଅହ। ଭଲ ଆଉ ଆଉ କଣ କ।
ଆଉ ତୁ କଣ କରୁଚୁ?
ମୁଁ ପାଲ ଏଇ ବସିଥିଲି। ବସିଥିଲି କଣ ଯୋଉ ଟିଉସନ୍ ଆସୁଚନ୍ତି ଛୁଆ
ହୁଁ।
ତାଙ୍କର କାଲି ଟିକେ ପରୀକ୍ଷା କରିମି ସେଇଆକୁ ସବୁ ରେଡି କରିଥିଲି ଖାତା ଆଉ।
ଓହୋ ତୁ ତ ଗୋଟେ ମାଷ୍ଟରିଆଣି ହେଇଗଲୁଣି ଆଉ।
ହଁ ଲୋ ମାଷ୍ଟରୀଆଣି କଣ ଟିଉସନ ଟିକେ କରିବା କଥା।
କୋଉ ସ୍କୁଲ ଫୁଲରେ ଦେଖିକି ରହୁନୁ।
ସ୍କୁଲ ଫୁଲରେ କୋଉଠି ରହିମିଲୋ ଆମ ଗାଁରେ ତ ସବୁ ବାହାର ଲୋକମାନେ ସବୁ ଆ ସିକି ସବୁ ରହିଯାଉଚନ୍ତି ନିଜ ଗାଁ ଲୋକ ଜମା ରଖିବେନି।
ହୁଁ।
ନିଜେ ଗାଁ ଲୋକକୁ ଜମା ରଖିବେନି ବାହାର ଦେଶର ଲୋକମାନେ ଖାଲି ରଖିବେ।
ହୁଁ।
ଅଲଗା ଗାଁ ଲୋକଙ୍କୁ।
ହଁ ଆମ ଏଇ ପାଖରେ ତ ସ୍କୁଲ କଣ ବୁଝିବାଝିକି ରଉନୁ ତୁ ପ୍ଲ ପ୍ଲସ୍ ଥ୍ରୀ କରିଚୁ। ରହି ଯାଉନୁ ଗୋଟେ କୋଉଠି।
ଦେଖିଆ କଣ ଗୋଟେ କଲେ ହୁଅନ୍ତା ତୁ ଏବେ କଣ କରୁଛୁ?
ହ ମୋର ପ୍ଲସ ଥ୍ରୀ ସଇଲା ଏବେ ରେଜଲ୍ଟ ବାହାରିଲା ଏଇ ମାସ ହବ। ମୁଁ ଏଇ ଦେଖିବା କଣ ଗୋଟେ ଫର୍ମ ଫର୍ ବାହାରିବ ଯଦି ପକେଇମି ନ ହେଲେ ମୋର ତ ମେସିନ୍ ଚଲଉଛି।
ତୋ ସାଙ୍ଗ ପିଲା ପଲେ କିଏ ଜଣେ ସିଟି କରିୁଥିଲା?
ହଁ ସେ ସିଟି ପରୀକ୍ଷା ଦେବେ ସବୁ। ସାଙ୍ଗ ଗୋଟେ ପରୀକ୍ଷା ଦବ ହୁଁ। ପଢୁ ପଢିଲେ ଶିଟି ବାଜିବ ନହେଲେ ନାଇଁ।
ହଁଲୋ ମୋ ଯଉ ମୋ ଆମ ଆମ ବନ୍ଧୁବାନ୍ଧବରେ ଗୋଟେ ଝିଅଟେ ହେଇଛି ଏଥର ଟପର ବିଡ୍ ରେ। ବିଡ୍ ରେ ଟପର ହେଇଛି ମୋ ପିସି ଙ୍କ ହଁ ହଁ ମୋ ପିଇସିଙ୍କ ଯୋଉ ଇଏ ନାତୁଣୀ ଟପର ହେଇଛି ଏଇଥର।
ହୁଁ ବିିଇ ଡ଼ି ରେ।
ହଁ ବିଡ୍ ରେ ଟପ୍ କେନ୍ଦୁଝର କରିଥିଲା। କେନ୍ଦୁଝର ନା କେଉଁଝର? କେଉଁଝର କରିଥିଲା। ହୁଁ।
ହଁ ପଇସ୍ ପଇସା ତ ପାଇଥିବେ?
କଣ କରୁଥିବ ମୁଁ ଏତେ କଥା ଆଉ ବୁଝିନି।
ହୁଁ।
କରୁଥିଲା ଆଉ।
ତୁ ଏବେ କଣ କରିବୁ ତୁ ହେଲା ବବୁଲୁ ଫୋନ କଲାଣି।
ହ ଜାଣିଲ ନା ହେଇନେଇ ଟାଇମ।
ଓଁ ହୋ ହୁଁ।
ହଉ ନହେଲେ କଣ କହୁଛ ଆଉ?
ନା ଆଉ କଣ କହିମି ବବୁଲ ଫୋନ କଲାଣି।
ହଉ କାଟିଦେ।
ନାଇ କାଟିଦେବି କେମିତି ଲୋ ହେଇ ନେଇ ବା ତିନି ମିନିଟ ଜମାରୁ ହେଇଛି।
ତୁ ଏଗୁରାକ ହଉ ତମର କିଏ ଫୋନ ଫାନ୍ କରୁଛି କହିଲ?
ହଁ ବା ଫୋନ୍ ଫାନ୍ କରୁଛନ୍ତି ମୋ ଭାଇ ଫୋନ କରୁଛି।
ତା ଭାଇ ଫୋନ କରିଥାଉ ଏତେ ଦିନ ପରେ କଥା ହଉଛି ଫୋନ କାଟେନା।
ହଁ ହଁ କଣ କରିବି ଟିକେ ଯିମି କି କଣ।
ଓହୋ ହଉ ଆଉ।
ମୁଁ ଟିକେ ଦେଖେ ତ ହେଇଯାଉ ଟିକେ କେତେ ମିନିଟ କ ତିନି ମିନିଟ ହେଇଛି।
ହଉ ଆଉ କଣ କ।
ଆଉ କଣ କହିମି ତୁ କହ।
ନା ଆଉ କଣ କହିମି, ଆଉ ସବୁ ଘରେ ଭଲ ନା?
ବୋଉ ଝିଅ ଗଲାଣି? ହଇ ବୋଉଲୁ ବୋଉ ଝିଅ ଗଲାଣି? ବବୁଲ ଗଦି ଛତୁ ଭାଇ। ଆଜି ବବୁଲ ଫୋନ କରିଛି। ଣାଗ ହୁଁ ଛୁଆ ବୋଉ କହିଥିଲା ବା ସେ ପୁଣି ଫୋନ କଲା। ଆଁ? ହଁ ହଁ ବବୁଲୁ ଫୋନ କରୁଛି।
ହ୍ୟାଲୋ।
ହଁ କହ।
ଲ କିଏ ଫୋନ କରିଛି ଲୋ।
ହଁ ବା ଫୋନ ଆଇଚି କଣ କରିବି କନି
ଆଉ କଣ କାଟିଦବୁ ଆଉ କଣ କ‌ଇବୁ।
ହଁ ସିଏ ଟିକେ ଛତୁ ଆଣିଥାନ୍ତା ତ ସାସ୍ ଛନ୍ତି କୁଣିଆ।
ଆଇ ଛତୁ ହବ ଆଲୋ ଛତୁ ତଲେ ମତେ ବଢିଆ ଲାଗେ ଖାଇବା ପାଇଁ।
ହଁ ଏଇ ଯୋଉ ଇଏ ଛତୁ ନୁହଁ।
ଆଁ।
ବଟମ ଛତୁ ଗୁଡା ସେଗୁଡ଼ା ଭଲ ଲାଗିବ।
ଓହୋ ନାଲୋ ବଟମ ଗୁରା ଭଲ ନୁହେଁ ଆମର ବାଣୀ କରିଥିଲୁ ବ ଟମ୍ ଛତୁ ରା ଭଲ ଲାଗିଲାନି।
ହଁ ହଁ।
ବଟମ ଛତୁ ଗୁରାକ ଏତେ ଭଲ ଲାଗେ ନା।
ହଁ।
ଆଉ କଣ କ।
ତୁ କ କଂ କୋହୁଚି?
ଆଉ ତୋ କତି ଯୋଉ ଝିଅଟା ଆସେ ସିଏ ଆସୁଚି ନା?
ଆଁ?
ତୋ କତି ଯୋଉ ଝିଅଟା ଆସେ ସେ ଆସଚି ନା?
ନାଁ ଆସିନେଇ। ବାବୁ ଦାଦା ଟିକେ ଫୋନ୍ ଟା ବବୁଲୁକୁ କରିକି ଦେନି। ଦଉନ୍ ଟିକେ। ସବୁଦିନିଆ ତ ର‌ଅ ମ ସିଏ କଁ ପାଇଁ ଫୋନ୍ କଛି ମୁଁ ଟିଏ ଦେଖ୍ ହୁଁ। ହୁଁ।
ସମସ୍ତେ ଏନ୍ଧ୍ଲେ ପଳେଇଲୁଣୁ କିଲୋ?
ନାଁ ନାଁ ଅଛି ର। ହଁ ସଙ୍କର ଭାଇ ତେ ହଁ। ଆସି ସାଇଲେଇଁ। କଁ କରଚନ୍ତି କେଜାଣି? କେଇଆଣି ସାଙ୍ଗେ ସା କଁ ପାଇଁ ଫୋନ୍ କରୁଚୁ କି? କୋଉନ‌ଉ। ନାଇଁ ତ ଆଉ ବିଦା କରିଦବୁ ଫୋନ୍ କରୁଛୁ କ ମାଇଁ? ସେଆକ ଫୋନ୍ କରି କହିନି ବିଦାକରଦବୁ କାକୁ ବିଦା କ ହାଲୋ।
ହେ କଣ କନି ଟିକେ ଅଧିଆଟି ମୋର ଫୋନ୍ ଆଉଚି।
ସେ ଅଣ ଏଇଠି ଅଛି? ଆଇ ଆଇଲ୍ ନାଲୋ? ନାଁ ଅଛି।
କହୁନୁ।
ଏ ବବୁଲୁ ଏମିତି ହୋଉଚି କିଲୋ? ସରଇ ସରକାରୀ ଚାକିରି କରିଚୁ କିଲୋ?
ହଁ ନାଁ ଲୋ ସରକାରୀ ଚାକିରି କୁଆଡ଼ୁ ଆଜି ମୋର ସରକାରୀ ଫୋନ। ସରକାରୀ ଫୋନ ମୋର କାଲି ସ ନା ଯିଏ ନାହିଁ ସିଏ ଫୋନ୍ କରିଅ।
ଓହୋ ହ ଭଲ ଆଉ ତୁ ଗୋଟେ ସରକାରୀ ଚାକିରି ଖଣ୍ଡେ କର।
ନାଁ ଲୋ ସରକାରୀ ଚାକିରି କୋଉଠୁ କରିବି କୋଉଠି ମିଳୁଚି ଏବେ?
ହଁ ଲୋ ଏବେ ପଇସା ଯୁଆଡ଼େ ତ କାମ ସିଆଡ଼େ ଆଉ।
ହଁ ପା ଏଇଆ ଆଉ।
ପଇସା ଯୁଆଡ଼େ କାମ ସିଆଡ଼େ ଆଉ ସରକାରୀ ଚାକିରି କିଏ ଦବ?
ହୁଁ ପଇସା ଏବେ ପଇସା ଏବେ ସବୁ କଥାବାର୍ତ୍ତା କରଚି। ସମସ୍ତେ
ପଇସା ଯୁଆଡ଼େ କାମ ସିିଆଡେ।
ହୁଁ ଆଉ ତୁ ତୁ ଆଉ ଯୋଉ ତୋ ବୋଉ ଦେହ ତୋ ବୋଉ ବାପାଙ୍କ ଦେହ ଭଲ ନା?
ହୁଁ ହୁଁ। ତମ ଘର ପରିବାର ଲୋକଙ୍କ ଦେହ ଭଲ ନା?
ହୁଁ ସବୁ ଭଲ।
ଭଲ ଆଉ। ଉଁ ହୁଁ।
ଖାଲି ମୋ ମା ଦେହ ଟା ଭଲ ନାହିଁ। ନହଲେ ଆଉ ସବୁ ଭଲ।
ତୋ ମା ଦେହ ଶୀଘ୍ର ଭଲ ହେଇଯାଉ।
ହଁ ତାର ବା ହାର୍ଟ ପ୍ରୋବ୍ଲେମ୍ କଣ ବାହାରି ପଡିଛି। ପୁଣି କିଡ୍ନୀ ପ୍ରୋବ୍ଲେମ୍ କଣ ବାହାରି ପଡିଛି।
ସିଏ ଏବେ ଘରେ ଅଛନ୍ତି ନା?
ହଁ ଘରେ ଅଛି। ମେଡିକାଲରୁ ଆସିକି ଆଉ କୁଆଡେ-ହଁ ବା
କୁଣିଆ ସବୁ ଲାଇନ୍ ଲାଗିବେ ଆଉ।
ହଁ ମୋ ଦେଇ ଆସିଛି, ନା ଦେଇ ତା ପୁଅ ଏଇ ଆସିଛି ଆଉ ମୋ ବ ସାନ ଦେଇ ଆସିକି ମେଡିକାଲରୁ ବୁଲିକି ଯାଇଥିଲା।
ଭଲ ଆଉ। ତୋ ପିଇସି ଝିଅ ଙ୍କ, ପିଇସି ଝିଅ ଯୋଉ ମ୍ୟାରେଜ୍ କରିଥିଲା ତାଙ୍କର ଏବେ ଭଲ ନା ସବୁ?
ହଁ ତମ ଘରେ ପାଖରେ ନା କଣ ପା?
ଆଲୋ ହଁ ଲୋ ଆମ ଘର ପାଖରେ ପାଲୋ। ଆଲୋ ମୁଁ ଜାଣି ପାରିନିଲୋ।
ଯା ହୋଉ ଭଲ।
ଭଲା ଆଉ। ହୁଁ ହୁଁ।
ହଁ ଆଉ
ନା ଆଉ କଣ, ଯୋଉ ଗରମ ହୋଉଚି ଲୋ କହନା କହନା।
ହଁ ଗରମ ତ ଏବେ ପ୍ରବଳ, ହଁ ଆଲୋଭେରା ଗଛ ସେ ଅଛି ନା
ମୁ ଜିମି ଯଦି ମତେ ଦବୁ ନା ଗୋଟେ?
ହୋଉ ଆସିବୁ ଯେତେବେଳେ ନେଇଯିବୁ ଆଉ। ହୋଉ ଆସିବୁ କେତେବେଳେ ନେଇଯିବୁ।
ଚୁଟି ଏତେ ଉପୁଡୁଚି ଲୋ କହନା କହନା।
ହଁ ଆଲୋଭେରା, ଯୋଉ କଣ ସେଟା କହୁଛନ୍ତି ରୋଜ୍ ମେରି ୱାଟର ଆଣି ଲଗଉନୁ।
ହୁଁ ତାକୁ ଲଗେଇଲେ ହୁଅନ୍ତା ନା?